ହ୍ୟାଲୋ।
ହଁ କଣ କରୁଚନ୍ତି।
ଏ ବସିଛି ଆଉ ଆପଣ।
ଆଉ ରାତିରେ ଖାଇବା ସରିଲାଣି।
ହଁ ସରିଲାଣି ଆପଣ କଣ କରୁଛନ୍ତି।
ମୁଁ ବି ଖାଇବାକୁ ଯାଉଥିଲି ଆଉ।
ଆଚ୍ଛା। କଣ ରୋଷେଇ କରିଛନ୍ତି।
ରୋଷେଇ ଆମର ଭାତ ହେଇଛି ଭଜା ସେମିତି ହେଇଛି ଆଉ ଆପଣଙ୍କର
ଏ ଆଜି ହେଇଛି ଭାତ ପୋଟଳ ଆଳୁ ତରକାରୀ ଶାଗ ଭଜା। ହେଇ ଥିଲା ଆଉ। ଆଜି ରୁଟି କରିବାକୁ ହଁ ସରିଲାଣି। ଆପଣଙ୍କ ଘର କୋଉଠି?
ଆମର ନୟାଗଡ ଆପଣଙ୍କର
ମୋର ଏପଟେ ଯୋଉ ନରସିଂହପୁର ବଡ଼ମ୍ମା ନରସିଂହପୁର।
କଣ କଇଲେ?
ବଡ଼ମ୍ବା ନରସିଂପୁର ଆମର।
ଓହୋ। ବହୁତ୍ ବାଟ ତାହେଲେ ଆଉ।
ହୁଁ।
ନୟ ଆଡ଼େ ଆସିଛନ୍ତି କେବେ?
ହଁ ଯାଇଥିଲି। ଛୋଟବେଳେ ଯାଇଥିଲି ଦି ଥର ଆଉ ଯାଇନି ତାପରେ।
ଏପଟେ କଣ କେହି ନାହାନ୍ତି ଆପଣଙ୍କର ବନ୍ଧୁବାନ୍ଧବ?
ହଁ ଅଛନ୍ତି ମୋ ବୋଉର ମାଉସୀ ଘର ସେପଟେ ଥିଲେ ତ ଛୋଟବେଳେ ଯାଇଥିଲୁ ଏତିକି। ଦୁଇ ତିନିଥର ଆଉ ତାପରେ ଆଉ ଯାଇନୁ ନାଇଁ।
କଣ କରୁଛନ୍ତି ତାହେଲେ ପାଠ ପଢୁଛନ୍ତି ନା କଣ?
ନାଇଁ ମୋ ମ୍ୟାରେଜ ସରିଲାଲାଣି।
ଓହୋ।
ଆପଣ
ମୁଁ ପାଠ ପଢୁଛି ପ୍ଲସ୍ ଥ୍ରୀ ଳିଆ
ଆଚ୍ଛା। ହଁ ନର୍ସ କଣ ଅଛି?
ମୋର ଆର୍ଟସ୍।
ନାଇଁ ଆସର ଅନ ନର୍ଚ କଣ?
ଓ ସରି ଅନର୍ସ ପଚାରିଲେ ହିଷ୍ଟି ଅଛି। ଆପଣ ବି ପ୍ଲସ୍ ଥ୍ରୀ କରିଥିଲେ?
ହଁ।
ହୁଁ କଣ ରଖିଥିଲେ ଅନର୍ସ?
ସୋସିଲୋଜି
ଓହୋ। ସେ ବଡ କଲେଜ ରେ ନା ବଡ ମାବନ
ଏ ନା ସିମ୍ବୁ ଲ ମତା ନା ସିମ୍ବୁଲ କଲେଜରେ।
ଆପଣଙ୍କର ପଥପଟର ସାଉଣ୍ଡ ଆସୁଛି।
ହଁ ସେ ଏପଟେ ବହୁତ ଧୁଆଧୁଇ କରୁଛି ଗ୍ୟାସ୍ ଗ୍ୟାପ ଆ ସେଉଣ୍ଡଟି ଆସୁଛି ଆଉ।
ଗାଁରେ ଅଛନ୍ତି ନା କଣ?
ହଁ ମୁଁ ଆମ ଘରେ ରହୁଛି।
ଆଉ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ଖାଇବାକୁ ସେମିତି ଯାହାହେଲେ ଚଳିବ ସେମତି ରେ କିଛି ଫେବୋରାଇଟ ନୁହେଁ।
ନାଇଁ ରୋଷେଇ ବି କରିଥିବ ନା କଣ କରିବାେଇକୁ ଭଲ।
ତ ସେଇ ନନଭେଜ୍ ସେଇ ନନଭେଜ୍ ଖାଏନି କିନ୍ତୁ କରେ।
ଓହୋ।
ଚିକେନ୍ ମାଛ ମଟନ୍ ମୋତେ ଆସିନି। ଆଉ ସାଧାରେ ସେଇ ପନିର୍ ଛତୁ ଛତୁ ମୋର ଫେବରେଟ୍ ଛତୁଟା ଭଲ ଲାଗେ। ଓ ସେବାଇ
ହୁଁ।
ଆପଣଙ୍କର କଣ ଭଲ ଲାଗେ ଖାଇବା ପାଇଁ? ଖାଇବାକୁ ତ ସବୁ ଭଲ ଲାଗେ ମୋତେ ବାହାରେ ବୁଲିକି ଏମିତି ଖାଇବାକୁ ଭଲ ଲାଗେ। ସେ ଯାହା ବି ହଉ, ଫାଷ୍ଟ ଫୁଡ୍ ହଉ ମିଠା ମିଠି ଏମିତି।
ରଜ ସେଲିବ୍ରେ ଯୋଉ ପାଳନ କରିଥିଲେ ରଜ ତିନି ଦିନ୍
ଏମିତି ମ୍ୟାରେଜ ପରେ ଆଉ କି ରଜ।
ହଁ କୁଆଡେ କୁଆଡେ ବୁଲିଆକୁ ଯାଇଥିଲେ?
ନାଇଁ ମୁଁ ଏମତି କୁଆଡେ ଯାଏନି ଘରେ ଖାଲି ଯାଇଥିଲୁ ଅନୁଗୁଳ ଟିକେ ଅନୁଗୁଳ ରେ ବା ଯୋଉ ଯୋଉଁ ସୋ ଥିଲା ଯାଇଥିଲି ଟିକେ ବୁଲି।
କଣ ସେପଟେ ହଉଛି ରଜ
ହୁଁ।
ଆଉ ନୟାଗଡ ର ରାମ ମନ୍ଦିର ଆସିନାହାନ୍ତି ଫତେଗଡରେ ଯୋଉ
ନାଁ ଆ ବାହାରିଛି ବାହାରିଥିଲି ଥରେ ଆର ବର୍ଷ ଯାଇ ହେଲାନି ଏ ବର୍ଷ ଦେଖି ଶୀତ ଦିନେ ବାହାରିଛୁ ଯେ ପ୍ଲାନିଂ ଅଛି ଶୀତ ଦିନରେ ଯିବା ପାଇଁ।
ହୁଁ ନାଇଁ ଏଠି ଆମର ବହୁତ ସା ଅଛି ଦର୍ଶନୀୟ ସ୍ଥାନ ପିକନିକ ବି ଆସିଵ।
ହୁଁ କଣ କଣ ଅଛି ଆପଣଙ୍କର ସେପଟେ?
ଆମର ଏପଟେ ଅଛି ରାମ ମନ୍ଦିର ଯେମିତି ଜାଣିଲେ ମନ୍ଦିର ଆଉ ଆଉ ଟିକେ ଏ ଆଗୁକୁ ଆସି କଣ୍ଟିଲୋ ନୀଳମାଧବ ମନ୍ଦିର। ଆଉଁ ମଦ୍ରାଜପୁରରେ ବି ଅଛନ୍ତି ଖଳି ସାହି ସେପଟ ଲାଇନରେ ଅଛନ୍ତି ସମ ଠାକୁର ଠାକୁର ଆସିକି ଅଛନ୍ତି ଆଉ ନୟାଗଡରେ ଆମର ଜଗନ୍ନାଥ ମନ୍ଦିର, ଦକ୍ଷିଣକାଳୀ ଙ୍କ ମନ୍ଦିର ଦକ୍ଷିଣକାଳୀ ମନ୍ଦିରରେ ପଣା ସଂକ୍ରାନ୍ତିଆ ଭଳିଆ।
ଆଚ୍ଛା।
ଗେ ସରଣକୁଲ ଲଡ଼ୁବାବା ମନ୍ଦିର ଯୋଉଟାକୁ ଦ୍ୱିତୀୟ ଅ କାଶୀ କୁହାଯାଏ।
ହୁଁ।
ଆଉ ଆପଣଙ୍କର ସେପଟେ କଣ କଣ ମନ୍ଦିର ସବୁ ଅଛି ପ୍ରସିଦ୍ଧ?
ଆମର ତ ଏପଟେ ଭଲ ଭଲ ଜାଗା ସବୁ ଅଛି ବୁଲିବା ପାଇଁ ପିନ୍ତି ହେଲା ଆମ୍ର ଆମର ଯେମିତି ହେଲା ପ୍ରଗଳା ଅଂଶୁପା ଆଉ ଅଂଶୁପା ଯାଇଥିଲି ଥରେ ପ୍ରଗଳାଆ ପ୍ରଗଳା ବି ଥରେ ଯାଇଥିଲି ଆମ ଏପଟେ ନରସିଂପୁର ଆଉ ତାପରେ ଭଟ୍ଟାରିକା ତାପରେ ଆମର ଅଛି ୱାଟରପଳ ଯୋଉ ଦିଅଝର ୱାଟରଫଲ୍ ଅଛି ଆଉ ଏପଟେ ଆମ ଏପଟେ ରାସ୍ତା ଅଛି ଟିକରପଡା ଯିବା ପାଇଁ। ଏମତି ଅଛି ବହୁତ ଜାଗା ଅଛି ପୁରା ନ୍ୟାଚୁରାଲ ଯୋଉ ଏପଟେ ନଦୀ ଏପଟେ ପା ଭଲ?
ପୁରୀ ଯାଇଥିଲେ?
ପୁରୀ ହଁ ହଁ ସେ ମ୍ୟାରେଜ୍ ପରେ ଯାଇଥିଲି ବର୍ଷଟେ ତାପରେ ଆଉ ଯାଇ ହେଇନି। ତାଙ୍କର ବାହାରିଛୁ ବହୁଥର କିନ୍ତୁ ଯାଇ ହେଇନି। ତାଙ୍କ ଡୋରି ନ ଲାଗିଲା ପର୍ଯ୍ୟନ୍ତ ତ ଯାଇ ହବନି।
ହଁ ହଁ। ନିହାତି ରଥଯାତ୍ରାରେ କେବେ ଯାଇଛନ୍ତି?
ନାଁଇ ସେଇ ବା ଆର ବର୍ଷ ରଥଯାତ୍ରା କୁ ବାହାରିଥିଲୁ ଯିବାପାଇଁ ମାନେ କାଲି ଯାଇଥାନ୍ତୁ ଆଜିଇ ପ୍ରୋବ୍ଲେମ୍ ଟିକେ ହେଲା ଆଉ ଯାଇ ହେଲାନି। ଏମିତି ଆଉ
ଭଗବାନଙ୍କର ସବୁ ଇଚ୍ଛା କେତେବେଳେ ନେବେ ପାଖୁକୁ।
ସେଇଟା ମୁଁ ସେଇୟା ଭାବିଲି ମୁ କହିଲି ତାଙ୍କ ଡୋରି ନ ଲାଗିଲେ ସମ୍ଭବ ନୁହଁ ଯେତେ ପ୍ଲାନ୍ ଗଲେ ବି।
ଆଜ୍ଞା। ବୁଲିଲେ ବି ବହୁତ ସାରା ଜାଗା ଅଛି ବୁଲିବାକୁ। କୋଣା
ହୁଁ। ହଁ ଯାଇଛୁ। ଚାରି -ପାଞ୍ଚ ଥର ଯାଇଛୁ। କଲେଜ ରୁ ଯାଇଛୁ ଦିଇ ଥର। ତାପରେ ଘରୁ ଯାଇଛୁ ଏମିତି ଛଅଥର ଖଣ୍ଡେ ଯିବୁନି ବୋଧେ ପୁରୀ।
ଓଡିଶା ରେ କଣ କଣ ଜାଗା ? ମୁଁ କହିଲି ଓଡିଶାରେ ଆପଣ କଣ କଣ ଜାଗା ବୁଲିଛନ୍ତି?
ଓଡ଼ିଶା ରେ କେ-କେବଳ ପୁରୀ ଯାଇଛି। ଆଉ କୁଆଡ଼େ ଯାଇନି। ଆଉ ସେପଟେ ଆପଣଙ୍କର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
ପୁରୀ, ଭୁବନେଶ୍ୱର ଜାଗା ଗୁଡ଼ା ବୁଲିଛୁ। ଆଉ କିଛି ଯାାଇନୁ। ସ ଆଉ ଆଉ ସମ୍ବଲପୁର।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
ସମ୍ବଲପୁର ଯାଇଛୁ। ସମ୍ବଲପୁର ଲାଇନ ଟିକେ ବୁଲିଛି। ସେପଟେ ମୋ ମାମୁଁ ଘର ତ।
ତ ଆପଣ?
ହୁଁ?
ହୀରା
ହୀରାକୁଦ? ହଁ, ହୀରାକୁଦ ଯାଇଥିଲୁ।
ହୀରାକୁଦ ଡ୍ୟାମ।
ହୀରାକୁଦ, ଆମର ଘଣ୍ଟେଶ୍ଵରୀ ଉମାଧୁମା ଆଉ ସମଲେଶ୍ୱରୀ ଆଉ ବାସ୍ ଏତିକି ଜାଗା ବୁଲିଛି।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
ହୁଁ?
ମୁଁ କହିଲି ଘରେ ଆପଣଙ୍କର କିଏ କିଏ ରୁହନ୍ତି?
ଘରେ ମୁଁ ଆମ ଘରେ ରହୁଛି, ମୋ ବାପା ଘରେ। ତ ମୋ ବୋଉ, ମୁଁ, ମୋ ବାପା, ମୋ ପୁଅ। ମୋ ପୁଅ ଅଛି ପାଞ୍ଚ ବର୍ଷ ର ଗୋଟେ। ।
ଭଲ ଅଛନ୍ତି ସମସ୍ତେ?
ହଁ, ଭଲ ଅଛନ୍ତି। ଆପଣଙ୍କ ଘରେ କିଏ କି ଅଛନ୍ତି?
ଆମ ଘରେ ମୋ ବୋଉ, ମୋ ଭାଇ, ମୁଁ
ଆଚ୍ଛା।
ଆମେ ତିନି ଜଣ।
ବାପା?
ବାବା ନାହାଁନ୍ତି। ବାବା ମରି ଯାଇଛନ୍ତି। ।
ଆପଣ ବଡ଼?
ନା ନା ମୁଁ ସାନ ମୋ ଉପରେ ମୋ ଭାଇ ଅଛନ୍ତି ତାପରେ । ଆଉ ଦିଦିଙ୍କର ମ୍ୟାରେଜ ସରିଯାଇଛି ଆଉ। ତିନି ଜଣ। ସମସ୍ତେ ଖାଇ ପିଇ ସାରିଲେଣି ?
ହଁ ହଁ। ସର୍ଲା ଏ। ଖାଇବା ସଲା।
ଆଉ କଁ? ଆପଣକ କଣ ରୋଷେଇ ହେଇଚି?
ଆମର ସେଇ ଖାଇଦବୁ ଆଉ। ଭାତ ଭଜା ଶାଗ ଭଯା ବି ହେଇଥିଲା ତ ରାତି ରେ ଖାଆନ୍ତି ନି।
ଆମ ଆଡେ ଖାଉଚୁ।
ସଜନା ଶାଗ ଖାଆନ୍ତିନି ଆମର ହେଇଥିଲା ଏଗୁଡା ଖଡା ଶାଗ। ଆଚ୍ଛା ମୁ ରଖି ଦୋଉଚୀ ଆପଣଙ୍କୁ ପରେ କଥା ହେବି।
ହଁ।